ହ୍ୟାଲୋ ହଁ କଣ କରୁଛନ୍ତି?
ଏଇଠି ଅଛି ଦୋକାନରେ ଆଉ ମେଡିସିନ ଦୋକାନରେ ଆମର ଅଛି ଆଉ।
ବର୍ଷା ଚାଲିଛି।
ନାଇଁ ବର୍ଷା ହେଇନି ଆଡେ। ବର୍ଷା ହବ ଆଇଲାଣି ବର୍ଷା। ଆଉ ଖାଇଥିଲେ କଣ? ଯାଜପୁର।
ଯାଜପୁର କୋଉଠୁ?
ଛତିଆ।
ଓଃ ଛତିଆ। ଖାଇଥିଲି ଭାତ ଖାଇଥିଲି। ଦୁରେ ଭାତ ଡାଲମା ଆଉ ପାଳ ଛତୁ ପିଠ ଦେଇକି ଭାଜ କାକୁଡି ବଡି ଫଡି ଏରା ସବୁ ଖାଇଥିଲେ ଆଉ। ଆପଣ କଣ ଖାଇଥିଲେ?
ମୁଁ ଭାତ ଡାଲି ଆଉ ମାଛ ତରକାରୀ।
ଓହୋ।
ଆଉ ଦେହ ଭଲ ଅଛି।
ହଁ ହଁ।
ହୁଁ।
ଆଉ କଣ କର?
ମେଡିସିନ ଦୋକାନ ତ ଆଉ ରହିଛି ଆଉ।
ହଁ ହଁ।
ଆଜିମା
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ସାନ ଭାଇ ମୋ ସ୍ତ୍ରୀ। ଆଉ ପୁଅ ଆଉ ବର୍ଷକର।
ହଁ।
ହୁଁ।
ହଁ ସବୁ ଭଲ ଅଛନ୍ତି ନା।
ହଁ ସବୁ ଭଲ ଅଛି। ଆପଣଙ୍କ ଘରେ କିଏ କିଏ ଅଛନ୍ତି ଆଉ?
ମୁଁ ମୋ ଭାଇ ବାପା ବୋଉ।
ଓହୋ ମାରେଜ୍ ହେଇନି।
ନା।
କଣ ପଢୁଛନ୍ତି ନା କଣ?
ହଁ ମୁଁ ପଢୁଛି ଏବେ।
କଣ ପ୍ଲସଟୁ ନା ପ୍ଲସଥ୍ରୀ ନା କଣ ଅଲଗା।
ପ୍ଲସଥ୍ରୀ ସେକେଣ୍ଡ ଇୟର।
ଆଡସେ
ହଁ
ଓ
ଟେନଥେ କୋଉ ବ୍ୟାଚ?
କଣ କହିଲ?
ଟେନଥ କୋଉ ଇୟର
ବାଇସି
ଦୁଇ ହଜାର ବାଇସି ଆ। ଆଉ ନ ଇଆଡେ ବୁଲି ଆସୁନ କେତେବେଳେ ନା ଆସିନ।
ତୁମ ଘର କୁଆଡେ କି?
ନୟାଗଡ଼।
ଓ ନୟାଗଡ଼ ନାଇଁ ଯାଇନି।
ଆସୁନ ଆସ କେତେବେଳେ ବୁଲି ରାମ ମନ୍ଦିର ଦେଖିନ ରାମ ମନ୍ଦିର।
ହଁ ହଁ
ସତଗଡ ରାମ ମନ୍ଦିର।
ହଁ ଦେଖିବା କେତେବେଳେ ଯିବା ଆଉ।
ଆ ହ ଛତିଆ ମୁଁ ଯାଇଛି ଛତିଆ ବି। ଛତିଆ।
ଓ ହୋ
ଛତିଆ ଯାଇଛି ଯାଜପୁରରୁ ତାପରେ ସେଠୁ ଆମର କଣ କିରା କହୁଛନ୍ତି ରତ୍ନଗିରି। ଗୋଟେ ଟାଉନ ଯାଜପୁର ଟାଉନ ଚଣ୍ଡି ଖୋଲ ଏ ସବୁ ଯାଇଛି।
ହ ହଁ ହଁ ଆଉ କଣ କରିବାକୁ ଭଲ ଲାଗେ?
କଣ କହିଲେ
ମୁଁ କହିଲି କଣ କରିବାକୁ ଭଲ ଲାଗେ?
କିଛି ନାହିଁ ଏମୀତି ଏକୁଟିଆ ରହିବାକୁ ଭଲ ଲାଗେ କଣ ଗୀତ ଶୁଣିବା ଏମୀତି ମାନେ ସ୍ୟାଡ ମୀୟୁଜି କଶୁଣିବାକୁ ଭଲ ଲାଗେ ଏମିତି ଆଉ
ଫାମିଲି ଇଏ ଭିତରେ ପଶିଲା ମାନେ ଆଉ ଟେନସନ ରହିଲା ମାନେ ଆଉ ନିଜ ପସନ୍ଦ ର ସବୁ ମାନେ
ଓହଁ
ଆଭୋଡ କରିବାକୁ ପଡିବ ସେ ସବୁ
ଆଉ ଖାଇବାକୁ କଣ ଲାଗେ
ଖାଇ ମୋର କିଛି ଏମତି ବାରଣ ନାହିଁ ମଁ ସ ଯାହା ପଡିଲା ମୋଆପରେ ସବୁ ଖାଇବି ଏମୀତି ହେଲେ ତ ମାନେ ଚି କେନ ପକୋଡା ଟିକେ ମତେ ଭଲ ସବୁଠୁ ମୋର ଏମିତି ଆଉ ସବୁ ଆ ଡ୍ୟାାନସିଂ ଫନ୍ସିଂ କର ନା ନାଇଁ
କଣ
ଡ୍ୟାନ୍ସିଂ କି ସିଙ୍ଗିଙ୍ଗ କି ରା କରୁଛ ନା ନାଇଁ ନା କରିନ କେତେ ବେଳେ।
ନା ନା।
ଅ ହ।
ହ
ଆଉ କଣ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ।
ଏବେ କଲେଜ ଖୋଲିଲାଣି ବୋଧେ ତମର ନା ଖୋଲିନି।
ହୁଁ ଖୋଲି ଲାଣିି କାଲି ଠା ପରଦିନ ଠାରୁ। ପରଦିନ ଠାରୁ ଖୋଲି ଲାଣି ଯାଇନି ଆଉ ନାଇଁ ଯାଇନି ଯିବି ଆଉ। ନା ଏବେ ଖୋଲଛି ଆଉ ଯାଉ ଦଶ ଦିନ ଖଣ୍ଡେ ଯିବି ଆଉ।
ଦଶ ଦିନ ପରେ।
ହୁଁ।
କଁ ପାଇଁ।
କେହି ସାଙ୍ଗ ମାନ ଯାଉ ନାହାନ୍ତି ଏଇନା।
ଓହୋ ହୋ ଆଉ ରଜ ପାଳୁଛନ୍ତି ଆଉ କଁ।
ହୁଁ ଯାଇଛନ୍ତି ସେ ମାଉସୀ ଘରକୁ ଯାଇଛନ୍ତି। ସିଏ ଆସିଲେ ଏକା ସାଙ୍ଗେ ଯିବ ଆଉ।
ଆ ହୋ। ଆଉ ରଜରେ କୁଆଡେ ବୁଲିଗଲ ନା ନାଇଁ ଘରେ।
ନାଇଁ ମୁଁ କୁଆଡେ ଯାଇନି।
ଘରେ।
ହୁଁ ଯାଇଛନ୍ତି ମୋ ଦେଇ ଆସିଥିଲି ଯାଇଥାନ୍ତି ମୋ ଦେଇ ଆସିଲଣିି ମୁଁ ସେଥି ପାଇଁ ଗଲିଣିି ଆଉ ‌।
ଓ‌ ଆଉ ଗୋଟେ ବଡ ଭଉଣୀ ଅଛନ୍ତି ତାହେଲେ।
ମାଉସୀ ଝିଅ।
ଓ ହୋ।
ହ ସିଏ ଆସିଥିଲେ ତା ସହିତ ବୁଲିଵାକୁ ଯାଇଥାନ୍ତି ସିଏ ଆସିଲାନି ମୁଁ ଖାଲି ଦୋଳି ଖେଳିବାକୁ ଯାଇଥିଲି ଆଉ କୁଆଡେ ଯାଇନି।
ଓହୋ ସେ ବାହା ହେଇ ସାଇଲେଣି ନା ବାହା ହେଇ ନାହାନ୍ତି।
ହୁଁ ବାହା ହେଇଛି।
କୋଉଠି ବା ହେଇଛନ୍ତି।
ବାଲିଚନ୍ଦପୁର।
କୋଉଠି।
ବାଲିଚନ୍ଦ ପୁର।
ବାଲିଚାନ୍ଦପୁର ଅ ହ।
ହୁଁ।
ବିଞ୍ଜାର ପୁର ପଟେ ରିଲେ ରିଲେ ରିଲଟିଭ କିଏ ଅଛନ୍ତି ନା ନାଇଁ ନା ନାହାନ୍ତି।
କୁଆଡେ?
ବିଞ୍ଜାର ପୁର ଯୋଉ ଯାଜପୁର ଟାଉନ ଆଗକୁ ବିଞ୍ଜାରପୁର।
ନା ନା ନା।
ଓହୋ।
ସିଆଡେ ନା ଆମର ଏତେ ବନ୍ଧୁ ଘର ନାହାନ୍ତି ଆଉ। ଦିଇ ତିନଟା ଘର ଜମା ଆଉ। ଆମଁ ଘର ମାଉସୀ ଘର।
ଅ ହ।
ସେଇ ସେତିକି।
ଆଉ, ବାପା ବୋଉ କଣ କରନ୍ତି?
ମୋ ବାପା ମିସ୍ତ୍ରୀ କାମ।
ଓ ହୋ ‌ ଆଉ ମାମା।
ହାଉସ୍ ୱାଇଫ୍।
ଆ ଭାଇ ବଡ ନା ସାନ?
ସାନ।
ମୋ ଠାର ଛୁଟି ଏଠି।
ଓହୋ ସେ କଣ କରନ୍ତି? କଣ କରୁଛନ୍ତି କଣ?
ସେ ଟେନ୍ଥ
ତାଙ୍କୁ କଣ ମନ ଲଗେଇକି ପାଠ ପଢିିବେ ଏଇବ ଟିକେ ମେନଇଏ ହୁଁ ହ
ହଁ ସିଏ ଭଲ ପଢ଼େ। ଟପର ପିଲା ସେ।
ସବୁଠୁ ଭଲ ପଢୁଛନ୍ତି?
ସ୍କୁଲରେତ, ଆମ ସ୍କୁଲରେତ ଭଲ ପଢୁଛି ସବୁଠାରୁ ସିଏ।
ହଁ ଅଁ
ଫାଷ୍ଟ ସବୁଥିରେ ଫାଷ୍ଟ। ଖେଳ, ନାଚ, ଗୀତ, ପାଠପଢା ସବୁଥିରେ। ମଲ୍ଟି ଟଲେଣ୍ଟେଡ୍।
ଆଛା, ବହୁତ ବଢ଼ିଆ।
ଖାଲି ଦଶମଟା ଟିକେ ଭଲ୍ସେ ପାସ୍ ହେଇଗଲେ, ଭଲ କଲେଜ ସେ ଗୋଟେ ପଢିବା ଆଉ
ପାସ୍ ହେବେନି, ଆପଣ ଯେତେ ଯେହେତୁ ଭଲ ପଢୁଛନ୍ତି ପାସ୍ ହେବେନି? ମାନେ ଯେମତି ଚେଷ୍ଟା କଲେ ଟପର ଇଏ ଉଁ ବେଷ୍ଟ ଟେନ୍ଥରେ ଯେମିତି ରହିବ ଯେମିତି ଆଉ
ହୁଁ ଉଁ
ଯାଜପୁର ବିରଜାଆଗେ ଯାଇଛ ନା ନାଇ, ଏମନା ଯାଇନ?
କୁଆଡେ?
ବିରଜା ମନ୍ଦିର।
ହଁ, ମେନେ ସେଇଟା ଆମର। ହୁଁ
ବିରଜାକୁ ଗଲା ବେଳକୁ ଯୋଉ ଯାଜପୁର ଟାଉନ ପାଖରେ କଣକିଟା କି ପାର୍କ ଗୋଟେ? ମନେପଡୁନି? ଏବେ ନୁଆଇ ହେଇଯିବ କସୁମା ପାର୍କ ନା କୁସୁମୀ ନା କଣ?
ଉଁ ନା ମୁଁ ସଆରେ ଯାଇନି। ମୁଁ ଖାଲି ସେ ବିରଜା ମାନରେ ଆଉ ଗୋଟେ ଝରଣା ଟା ଅଛି ସେଟା କଣ ସେଠିକି ଯାଇ
ଓହୋ ନାଇ କୁସୁମା ପାର୍କ ଏଇଟା ସବୁଠୁ ବଢିଆ ଇଏ ଲାଗୁଛି।
ନାଇଁ ମୁଁ ସେଡାକୁ ଯାଇନି।
ହୁଁ ଉଁ
ଖାଲି ସେଇଠି ଯାଇଥିଲେ ଆଉ
ନା କାଉଠି ଯାଇନି ଦେଖିବା ଯିବା ଆଉ
ହୁଁ ଉଁ
ହଁ ଅଁ
ଆଉ କଣ ଖବର? ବାହ ଫହାର ଏବେ ଆଉ ହେବାର ନାହିଁ ତାହେଲେ ତମ
ନା
ଏହାପରେ ଆଉ କଣ କରିବ ପ୍ଲସ ଥ୍ରୀ ପରେ ପି ଜି ନା କଣ?
ନାମ ପିଜି? ଶାସ୍ତ୍ରୀ ପରେ କହାମ କିଲଣି।
ଦଶ ର ଅ ହଁ ତମେ ଡିସାଇଡ଼ କରିନ କିଛି।
ନା ମୁଁ କିଛି ଡିସାଇଡ କରିନି।
ଓ ହୋ
ଘରେ ଯାହା କହିବ, ସେଇୟା କରିବି ଆଉ
ହୁଁ ହୁଁ
ଏମିତି କିଛି ପ୍ଲାନିଂ ନାହିଁ, ପିଜି କରିବି କି, ବିଇଡି କରିବି, ଆନ୍ଧ୍ରପ୍ରଦେଶ ରେ ଯାଇକି?
ଆନ୍ଧ୍ରା ବିଇଡି ଆନ୍ଧ୍ରା ଆନ୍ଧ୍ରା ବିଇଡି ତ ବ୍ୟାନ ହେଇଯିବ ଏଥର। ଗମେଣ୍ଟ ଇଏ ବାହାର କରିବ ହୁଏ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
ଆନ୍ଧ୍ରା ବିଇଡି ଆଉ କେହି କରିପାରିବେନି।
ଓ ହଁ ଦେଖିଆ ଘରେ ଯାହା କହିବେ କରିବି ଆଉ। ଜିଜୁ ଅଛନ୍ତି ଜିଜୁ କୁ କହିବେ ଆଉ ଘର ବାପା ବୋଉ ଯାହା କହିବେ ସେୟା କରିବି।
ଜିଜୁ କଣ କରନ୍ତି?
ସିଏ ଯୋଉ ଜବ୍ କରନ୍ତି। ସିଏ ଯୋଉ କୋଉଠି ଗୋଟେ ଜାଣିନି। ନାଇଁ ଗମେଣ୍ଟ ନୁହଁ। ମାନେ ସେଇ ଗମେଣ୍ଟ ଭଳିଆ ଆଉ। କିନ୍ତୁ ପୁରା ଗମେଣ୍ଟ ହେଇନି। ସିଏ ଆସୁ ଆମରି ଛ ହଁ। ।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
ଅଛନ୍ତି ହେଇନାହାନ୍ତି ଆଉ। ହେବେ କି କଣ ଆଉ ଦି ତିନି ବର୍ଷ ପରେ ହେଇଯିବ ଆଉ। ହଁ ବହୁତ ବର୍ଷ ହେଲା ରହିଲାଣି ସେଠି ଆଉ।
ଓହୋ। କୋଉଠି ରହୁଛନ୍ତି କି?
ସେ ଏଇଠି ଛତିଆ। ଯୋଉ କହନ୍ତ ହେଟା ଚମ୍ପପୁର ହାଟ ସେଇଠି।
ଅ ହ ହ।
ହଉ ହଉ ମୁଁ ରଖୁଚି।
ହଁ ହ ହଉ।